ହଁ ଶୁଭୁଚି।
କଣ କରୁଛନ୍ତି?
ଉଁ
ବସିଛି ଆଉ
ନା ନା ରୋଷେଇ ରଷେଇ କଣ କରିଛ?
ରୋଷେଇ
ଅ ହଁ।
କଣ ଆଜି ହେଇଥିଲା ଭାତ ଡାଲି ଭଜା ଆଉ।
କଲେ ତିନି ଜଣ ଖାଇବ?
ମୁଁ ଖାଇବା ସରିଲାଣି।
ଗ୍ୟାରେଜ ଫୁଣି ଦେଲେ?
ରାଜେଶ ହଁ କରିଥିଲା।
ଉଁ ହୁଁ। ସେ କଣ କହୁଛି ଯିବ ବୋଲି
ରାଜେଶ। ମୋତେ କହିଲେ କୁଆଡେ ଯିବା ବୋଲି କହୁଥିଲା ଯେ ଶୁଣ ଟିକେ ଭଲ୍ୟୁମ ଟା ଟିକେ କମେଇଦେଲୁ। କମେଇଚୁ କି?
ହଁ ମତେ ଥ୍ୟା ୟୁ
ହଁଅ। ରାଜେଶ କହୁଥିଲା ଯେ ପାଡୁ ବୁଲିଯିବା ବୋଲି ହିମାଂଶୁ କହୁଥିଲା ବୋଲି କହିଲା ଯେ ଗାଡ଼ିିବାର ସୁବିଧା ହବ କି ନା ଡାଉଟ୍।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
ଆଁ?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
ଶୁଭୁନି ଆପଣଙ୍କ କଥା ଟା?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
ଆରେ ଭଏସ କଟିଲା କଣ?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
ଆଁ?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
ହଁ।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
ସେଟା ଆମର ଦିଲୁ ର କାକାଙ୍କ ଗାଡି।
କେମିତି ବେ?
ସେଇଟା ଗାଁ ରେ ଦିଲୁ ଗର ଗାଁରେ।
ହ ଗୋଟେ ଗାଡ଼ି ଅଛି ।
କିଏ କାର?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
ଓ ହୋ। ଉଁଛ। ଦେଖିବା ର ନ ହେଲେ ଆର ସପ୍ତାହରେ କଣ କହିବା? ଆଗରୁ ଟିକେ ଗାଡ଼ି ପ୍ଲାନ କଲେ ନେଟ୍ଟୱର୍ ପାଉନି କି ତୋର?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
ତୋ କଥା ଟିକେ ଶୁଭୁନି ଭଲସେ।
ସୁଭୂଚି ବେ।
ନାଇ ମୋତେ ଶୁଭା ଯାଉନି ତୋ କଥା।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
ଇଏରେ ଅଛୁ ତ କଲ ରେ ଅଛୁ ତ।
କଲ ହିଁ ଅଛି । । ।
ଓ ହୋ। ଦେଖିବା ନହେଲେ କାଲି ଯିବା ଦିଲୁ ରୁମ୍ ଆଗେ ଯିବା ଆଉ।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
ନହେଲେ ଆମର ସକାଳେ କୁଆଡେ ଯାଉଛୁ?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
ହଁ ମୋର ଏବେ ତିନି ଦିନ ଖଣ୍ଡେ ବନ୍ଦ ଥିଲା ସେ ଆଦିତ୍ୟ ଆସିଥିଲା ତ।
କାଲି ଯବ । କିଏ କିଏ ଯାଉଛ କାଲି ତିନି ଜଣ ନା?
ଆମେ ଏ ବାତ ବାଦଲ, ମୁ, ଦିଲୁ, କିରନ ଆସୁଛି।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
ତାପରେ କେତେବେଳେ କିଏ ଆସୁଛନ୍ତି ଶନି ଆସିତାଛି। ହଁ ଯିବା ନ ହେଲେ ସକାଳେ ପଡ଼ିଆ ଆଡେ।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
ସାତ୍ଟା।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
ସମୟ ଆସ୍ତା ଅଛି ବେଳେ ବେଳେ ଜୀବନ ସହ
ହଁ।
ଲୋକ ଠିକ ଲୋକ ପାଇଁ।
ହଁ ପରା। ତୋତେ କଲ କରଥା ହଉଛିିନା ନାଇଁ।
ହୁଁ।
ଏବେ ଗୋଟେ ନମ୍ବଟେ ଦେବି।
ହୁଁ ହୁଁ ହୁଁ।
ହୁଁ
ଆଁ।
ଆକ୍ଟିଙ୍ଗ କରୁଛି ଆଉ। କେ ଲ ଦ ଲଖ ଆପଣ ହ ହସୁଥା।
ଚିଡ଼୍ ଚିଡ଼୍ ହଉଚି ଟିକେ। ମୋ ଭଏସ ଟା ମୋତେ ଏଗା ଶୁଭଯାଉଛି ରେ।
ଉଁ।
ସେତେବେଳେ ଠିକ ଥିଲା।
ହ ୟେ ବୋପା।
ହୁଁ କୁହନ୍ତୁ?
ହେପେ ହୁଁ ଖାଲି ଗ୍ରୀନ ପି
ହଁ ପରା ଆଶି ଖାଲିଛି କିଉଛି।
ଏଇ ହବା କଥା ହଉ ଆମେ ହଉନି। ଆରେ ହଉ। ମ ନା ଆମେ ବି କଥା ନୁ ମୁଁ ବି କଥା ହେଇଥାଉଛି କିନ୍ତୁ ଖାଲି ତା ପଛରେ ପଡିବ ଗଲେ ହବ କଣ।
ହଁ ପରା। ସେ ସାଙ୍ଗସାଥି ସବୁ ଭୁଲି ଯାଇଛି ଝିଅ ପଛରେ ପଡ଼ିଲେ।
ଆଉ କିଏ ହେଇଥାନ୍ତା ଦେଖି।
ଏବେ ସେ ଆମର ପ୍ଲସ ଟୁରେ ଯୁକ୍ତ ପଢୁଥିଲା ବେଳେ ଝିଅଟେ ମନେ ଅଛି ଦେବସ୍ମିତା।
ହ ନାଇଁ ଶୁଣିଛି ମାନେ ଶୁଣିଛି ଓଡେଇଲା ବେଳେ।
ଅ ତା ସହିତ ତେ କଥା ହଉଛି।
ଆରେ କଥା କହ କଣ ହେଲା? କିୁ ଏ ବେଶୀ ଦ
ହୁ।
ହଉୁ ତୁ। ଆଉ ଏ ଆମ ସହିତ କେତେ ବଦ ପାଞ୍ଚ ବର୍ଷ ହେଲା ହବା। ଦିବର୍ଷ ତିନିବର୍ଷ ହବ ଆ
ଇଏ ତ କଣ ବା ହେଲାଣିି ଆଉ।
ହଁ ହେଟା ସତ କଥା ଚିହ୍ନା
ହୁଁ।
କାମୁଡୁ ଥୁବ
କୌଣସି ଅନଲାଇନ୍ କାମ ଫାମ ଥିଲା ବେଳେ କଲ୍ କରିଥାଉ।
ହ
ସେ ମିନାକ୍ସ୍ ବିରୁଦ୍ଧରେ କଣ ଗୋଟେ ଚେକ୍ କରିବା ପାଇଁ କଲ୍ କରୁଥିଲା।
ଚେକ୍ କରିବ।
ହଁ ପା।
କେମିତି ଆସିବ ଏକ୍ଜା, ତୁ ଜାଣିଛୁ କି ନାଇଁ କି ସେ ଯାଇଥିଲା ଆଣିବା ପାଇଁ
ହଁ-ହଁ।
ସେଇଟା ମୁଁ
ମୁଁ ଡାକିଥିଲେ ମୁଁ ଡାକିଲି ତାକୁ ତାକୁ ଯାଇକି, ଯାଇକି କଟକ ଛାଡି
ଉଁ-ଉଁ-ଉଁ ତାଙ୍କ ଗାଁକୁ ନେଇ ଯାଇଥିଲା ନାଇଁକି?
କୁଆଡେ କଣ ହଉଛି ସିଏ ପାଗଳ ହେଇଗଲାଣି‌।
ଘର ଆଡ୍ରେସେ କେମିତି ଯିବା?
ସେ ପଇସା କୁଆଡ଼ୁ ପାଉଚି?
ଆଁ
ଓହୋଃ, ଉଡ଼ଉଛି ଆଉ। ଭାଇ ତ ନଉନି ଗାଡି ଇଏ ପୁରା ଏଞୟ କରୁଛି ଆଉ।
ଚାଲୁ।
ଉଁ-ଉଁ ସାଗ୍ କିଏ କଣ ଗୋଟେ କହୁଥିଲା, ହଁ ସିଦ୍ଧାନ୍ତ। ସିଦ୍ଧାନ୍ତ । ସିଦ୍ଧାନ୍ତ ଗୋଟେ କଣ କହୁଥିଲା, ଇଏ ଇଏ ଗୋଟେ ଗାଡ଼ି ଆଣିଲା ପରେ କେମିତି ହେଉଛି ଆର କଥାବାର୍ତ୍ତାଗୁରା। ଚେଞ୍ଜ୍ ହେଇଗଲାଣି କହୁଛି। ହୁଁ।
ହେବ ସିଦ୍ଧାନ୍ତ ଦିନେ ମୋ ଉପରେ ରାଗିଗଲା କେତେଦିନ
କଣ ହେଲା?
ଫୋନ୍ କଲା ମତେ କଣ ପାଇଁ ଗୋଟେ ବାରଟା ବେଳକୁ ମତେ ଫୋନ୍ କଲା ମତେ ଯେ ମୁଁ ଆଉ ମୁଁ ବି ଜାଣିନି ସେ ଗ୍ୟାସ୍ ପାଇଁ ଫୋନ୍ କରୁଛି ଫୋନ୍ ଲାଗୁ ସେ ମତେ ଫୋନ୍ କଲା ମୁଁ ଭିଡ ଥିଲା ମୋବାଇଲରେ କାମ ହଉଛି ନା ହଁ
ହଁ।
ଏ ହେ ସିଦ୍ଧାନ୍ତ କଥାରୁ ମନେ ପଡ଼ିଲା ସିଏ ମୋତେ ସକାଳେ ଫୋନ କରୁଥିଲା ରନିଂ ପାଇଁ ବୋଧେ। ମୁଁ ଆଉ ତାକୁ କଲ୍ କରିନି। ମୁଁ ଶୋଇଥିଲି, ସକାଳେ। କଣ ହେଇଥିବ ବୋଲି ସେ ଆଦିତ୍ୟର ବୁଲେଟ୍ ଟା ଯୋଉ ଆକ୍ସିଡେଣ୍ଟ୍ ହେଇନଥିଲା କି। ସେଟା ଥିଲା ସାରଙ୍ଗଗଡ ଥାନାରେ।
କାଲି ଆଣିଲୁ।
ହଁ ପଇସା ନେଇନାହାନ୍ତି ଯେ ଅବଶ୍ଯ। ସେ ଗାଡି ତ ଟେକିକି ଡାଲା ରେ ଥୋଇଲା ବେଳକୁ ମନ ମାନିଗଲା ଆଉ।
ଯାଇଛି।
ହଁ ପରା ଯାଇଥିଲୁ କାଲି।
ହଁ ଆଉ ଶୁଣେ ମୁଁ ସକାଳେ କଲ କରୁଥିଲି ନହେଲେ।
ଆଁ
ଦୌଡ଼ି ଜିବା ନା ସୋନପୁରୁ
ହଁ ଦୌଡ଼ିଯିବା। ହଉ ରଖୁଛି।
ଠିକ୍ ଅଛି।
ହୁଁ।